ବସିଛି।
ଆ ଖେଳୁଥିଲା?
ହୁଁ ଆଜି ଖେଳୁଥିଲୁ ଆଉ।
କେତେଟା କେତେଟା ଖେଳ ଖେଳିଲ?
ଆଜି ଖେଳିଲୁ ଦିଟା ଖେଳ ଖେଳିଲୁ ଆଉ।
ହୁଁ। ଆଜି କଣ ଖାଇଛ।
ଆଜି ଖାଇଥିଲି ଖାଇକି ଆସିଥିଲି ଖାଇ ନଥି ଖାଇକି ଆସିନଥିଲି ତ। ମୁଁ ଖାଇଥିଲି ଭାତ ତାପରେ ଡାଲି ତାପରେ ହଉଛି ଭଜା ତାପରେ ହଉଛି ପୋଟଳ ଗୋରୁମା ଆମ୍ବ ଆଉ
ହୁଁ। ଆଜି ଦୋଳି ଖେଳି ଲଣି ନା ନାଇ?
ଦୋଳି? ଟିକେ ଖେଳି ଦେଇଛି।
ହୁଁ ହ ହଁ ଦୌଡ଼ିରେ?
ହଁ।
ହୁଁ। ଆଉ କଣ କରୁଛୁ?
ଏଇଠି ପଡିଆରେ ବସିଛି ଆଉ
ପୁରୀ ଯାଇଛୁ ନା ନାଇ କେବେ?
ଯାଇଛି ନା।
ହୁଁ କେଇନ୍ଦି ଗଲୁ?
ଫାଷ୍ଟ ଆମେ ଯେତେବେଳେ ଯାଉଥିଲୁ ଆମ ଏନସି ସ ପିଲା ଯେତେବେଳେ ଯାଉନଥିଲୁ କି
ହୁଁ।
ଆମେ ଫାଷ୍ଟ ନୟାଗଡ଼ ଠିକି ଯିବୁୁ ସବୁ ବ୍ୟାଗ୍ ରଖିକି
ହଁ।
ତାପରେ ବସ ରେ ବସ ବସ ବସ ରେ ବସିବୁ
ହଁ।
ତାପରେ ଯାଇକି ଓହ୍ଲେଇବୁ ଯାଇକି ଭୁବନେଶ୍ଵରରେ ଯାଇକି ଓହ୍ଲେଇବୁ -
ତମର ସେତେ ଏସିକି ରେବସ ବସ ରେ ଯାଉଥିଲ?
ଆଉ ବସ ରେ ଯିବୁ ଆଉ ଆମେ ସେତ ଅସିକି ବସ ରେ ଯାଉଥିଲୁ ନା ଆଉ ସବୁ ଏକା ଏକା ପିଲା ଏକାଥରେ ଯିବୁ ନା?
ରେଳ ଯାଉ ନଥିଲା ସେତେ ଅସିକି?
ଯାଉଥିଲା ଯେ ଆମେ କଣ କହିଲୁ ଆମେ ସବୁ ଏକାଠି ପିଲା ଯିବୁ କିଏ କୁଆଡେ ପିଲା କୁଆଡେ କୁଆଡୁ ଆସିଥିବେ
ହୁଁ ମାନେ ଯୋଉ ଯୋଉ କଣ କହିଲୁ ମାନେ ବଛା ବଛା ହେଇକି ପିଲା ଯିବେ ସେଠିକି ପୁରୀ କୁ
ଓ ନାଇଁ ନାଇଁ କ୍ୟାପ ପଡିବ ମାନେ ସବୁ ପିଲା ଯିବେ ଆଉ
ହଁ। ତାପରେ କୋଉଠି କେମିତି ଗଲ?
ତାପରେ ଭୁବନେଶ୍ୱରଠୁ ଆଉ ଗୋଟେ ବସ ପୁରୀକି ଧରିବୁ ଆଉ ସିଏ ନବ କେତେ ଏଇଠୁ କେତେ ଷାଠିଏ ଟଙ୍କା ଲାଖେ ଆଉ
ହୁଁ ସେଇଠି ବୁଲୁଥିଲ ନା କାମ କରୁଥିଲ?
କୋଉଠି ଶୁଣୁନୁ ତାପରେ ପୁରୀରେ ପହଞ୍ଚିକି ତାପରେ ଏ ବସଷ୍ଟାଣ୍ଡ ହଁ ବସଷ୍ଟାଣ୍ଡ ରେ ଓହ୍ଲେଇଵୁ
ହୁଁ।
ବସଷ୍ଟାଣ୍ଡ ରେ ଓହ୍ଲାଇକି ଆମେ ଅଟୋରେ ଯିଵୁ।
କୋଉଠି କି ମାନେ ଏଇ ଯୋଉ ତମ ଇଏ କୁ ଜାଗାକୁ?
ହଁ ହଁ।
ହୁଁ।
ତାପରେ ଅଟୋରେ ଯିବୁ ସେଇଠି ଆମ କ୍ୟାପ ଆମ ସାତ ଆଠ ଦିନ ଲାଖେ
ହୁଁ।
ଯିବୁ ହଁ ନାଇଁ ଯିବୁ ତାପରେ ସବୁ ଆ ଦବୁ ଆମର ଯାହା ଯାହା ନେଇଥିବ ଡକ୍ୟୁମେଣ୍ଟ। କେତେ ଜଣ ପିଲା ସମସ୍ତି କାରଡେଟର ସମତି ଯାହା ଏଇଟା ସବମିଟ କରିବୁ ସେଇଠି। ସବମିଟ କଲା ପରେ ତାପରେ ସେ ଭିତରକୁ ଆଲଉ କରିବେ।
ହୁଁ।
ତାପରେ ଆମର ସବୁ ରୁମ ଫୁମ ଥିବ।
ହୁଁ।
ତାପରେ ସବୁ ସନ୍ଧ୍ୟା ଆସିକି ତାପରେ ସବୁ ଡାକିକି ସବୁ ଗୋଟେ ଏଇ ଯୋଉ ମେଳ ଏଇ ସବୁ ଠିଆ ହବ ମାନେ ଆମର ଯୋଉ କଣ କହିଲ? ଯାହା ଯାହା ଗ୍ରୁପରେ ଯୋଉ ଯଉ କଲେଜ ଯିଏ ଯୋଉ ଗ୍ରୁପରେ ଆସିଥିବେ।
ହୁଁ।
ସବୁ ଗ୍ରୁପ ପିଲା ଠିଆ ହେବେ ଠିଆ ହେଲା ପରେ। ତାପରେ ଆମର ଭାବରେ ସେଇ ଯୋଉ ପିଲା ଗଣତି ହବ।
ହୁଁ।
ଗଣତି ହେଲା ପରେ। ତାପରେ ଆମର ହଉଛି ଏଇଟା ହଉଛି। ହଁ ତାପରେ ଆମେ ଯିବୁ ରୁମକୁ।
କେ ଗୋଟେ ରୁମରେ କେତେଜଣ ପିଲା ରହୁଥିଲେ?
ଆମେ ଗୋଟେ ବଡ ରୁମ ଆମର ରୁମ ଏଇଠି ଝିଅ ପିଲା ପୁଅ ପିଲା ଅଲଗା ଅଲଗା। ଝିଅ ପିଲାଙ୍କ କଥା ମଲିନି ଆମେ ରହୁଥିଲୁ। ଏକ। ଦୁଇ ତିନି ତିନିଟା ରୁମ ସମାନ ଥିଲା।
ତିନିଟା ରୁମରେ ସବୁ ତକ ପିଲା ରହୁଥିଲା।
ତିନି ତାହେଲେ ଗୋଟେ ରୁମ ହଉଛି ତୁତିରେ ବସିଛୁ ତୋଠୁ ମୋ ଏତିକି
ହଁ।
ଗୋଟେ ବଡ ରୁମ୍ ଟେ ଏଡିକଟେ ଲମ୍ବା ରୁମ୍ ଟେ। ଏ ଆଜିଷ୍ଟ ପଡିଥିବ ଆଉ ଗୋଟେ ଆଉ ଗୋଟେ ଏଇ ଏଇଠୁ ଚାର ଦତି ଲକ୍ଷେ ଛୋଟ ଛୋଟ ରୁମ୍ ଆଉ
ହୁଁ ସେଇଠି କଣ କରାହେଉଥିଲା ମାନେ କାମ କଣ କରୁଥିଲେ।
କାମ ହେଲେ ଆଗ ସକାଳୁ ଉଠିବୁ କେତେ? ପାଞ୍ଚଟା ପଇଁଚାଳିଶ ରେ ଏ ଆମର ହଉଛି ପଡିଆରେ ହାଜର ହବୁ।
ହୁଁ।
ପଡିିବା ହଜାରରୁ ତୁ ପାଞ୍ଚଟା ପଇଚାଲିଶ ନହେଲେ ନହେଲେ ପନିଶମେଣ୍ଟ। ପାଞ୍ଚଟା ପଇଁଚାଳିସ ହାଜର ହବା ଦରକାର ତମ ତମ ହଁ।
ପନେଇ ରଗଡ଼ା ରଗଡ଼ା ହେଲେ ଫ୍ରଣ୍ଟ ରୁଲ ହୋଗା।
ହୁଁ।
ସ ମାରିବୁ ଛିଡା ବସିବୁ।
ହୁଁ।
ତାପରେ ସବୁ ଦେଖା ହବ ଦା ତାପରେ ସମସ୍ତର ଦାଢି ନିଶଖ ଦେଖ ଦା ଦାଢି ଦେଖାଉ କାଟିକି ଆସୁଛନ୍ତି କି ନାଇଁ।
ହୁଁ, ଟିକେ ଟିକେ ରୁମ ଥ ସିଲେଇ ସବୁ କାଟିକି ଜିବୁରେ ହଁ।
ଏ କୁଣ୍ଡା ଦାଡ଼ି
ହୁଁ।
ହଁ ତାପରେ କଣ କରୁଥିଲେ ଏଇଠି?
ତାପରେ ଯାହାର ଦାଢି କଟା ହେଲା ପନିସମେଣ୍ଟ ଦେବେ ରଗଡା ଦେବେ ରଗଡା ଫ୍ରଣ୍ଟରୁୁ ମାରିବ ମାନ ଆମର ଆମେ ବାନ୍ତି କରିଦେଇଥିଲୁାନି ମୁଣ୍ଡ ବୁଲେଇ ହେଇକି। ଆମେ କରୁନଥିଲୁ ତ ପିଲା କେତେଟା ବାନ୍ତି କରୁଥିଲେ ଆଉ।
ବୁଲିବାକୁ ଛାଡୁଥିଲା ନା ନାଇଁ ଯେ ପୁରୀ ମନ୍ଦିର ତାପରେ ଯୋଉ ଆମର ସମୁଦ୍ର କୂଳ?
ନା ନା ନା ନା ନା ନା ନା ନା ସୁନୁନୁ ତାପରେ ସର୍ଲା ତାପରେ ସଇଲା ପରେ ତାପରେ ଏକ୍ସରସାଇଜ କରିୁ ରନିଙ୍ଗ କରି ଯିବୁ ରନିଙ୍ଗ କରିିଯିବୁ ଏଇଠୁ ଦି କିଲୋମିଟର।
ହୁଁ, କେତେବେଳେ ଖାଉଥିଲ?
ଶୁଣନୁ ଦି କିଲୋମିଟର ଗୋଟେ ପଡିଆ ଅଛି ଏ ପଡିଆ ଠିକି ରନିଙ୍ଗ ଏଇ ପଡିଆକି ଆମେ ରନିଂ କରିିବୁ ରନିଂ କରିକି ଏଇଠି ସବୁ
ହୁଁ, ହୁଁ।
ଫେର ଆସିଲେ ଫେରବେ ସମତେ ଗଣତି ହବ କି ରହିଯାଇଛି ନାଇଁ କି କଣ? ତାପରେ ଆସିଲା ପରେ ଅ ତାପରେ ଛୁଟି କରାହେବ। ତାପରେ ଆମେ କେତେ କହିଲୁ ସାଢେ ସାତେ ଏଇ ଟାଇମ ହେଇଥିବ। ସ ସାତଟା ହେଇଥିବ ସାତ ସାତଟା ତାରେ ସାତଟ ରୁ ଆଠଟା ହଉଛି ଖାଇବା ଟାଇମ।
ହୁଁ।
ଦେବେ ଆଜି କଣ କଣ ଦେବେ ଦେବେ ସୁଜି ଦେବେ
ହଁ।
କଦଳୀ ଦିଟା
ହଁ।
ତାପରେ ଦେବେ ଅଣ୍ଡା ଗୋଟେ
ହୁଁ।
ଅଣ୍ଡା ଗୋଟେ ନା ଦିଟା ଦେବେ ବୋଧେ ତାପରେ ହଉଛି ଆମର ହଉଛି ହଁ ତାପରେ ହଉଛି ଆମର ହଉଛି ଦେବେ ବୁଟ ଦେବେ
ହଁ।
ବୁଟ ମାନେ କଣ କହିଲୁ ଏଇ ଯଉ ଆମର ହଉଛି ଏ ଯୋଉ କାବୁ ନାଇଁ କାବୁଲି ବୁଟ ଝୋଳ ଟା ଦେବେ।
କାବୁଲି ବୁଟ୍ ଝୋଳ ମୁଁ ଜାଣିନି।
ଏ ମାନେ ଏ ମାନେ ବହେ ସେଇ ବୁଟ୍ ଆଉ। ସେ ବୁଟ୍ ଆମେ ତରକାରୀ ଗୋଟେ ଦେବେ ଆଉ ହଁ।
ହୁଁ ହୁଁ।
ଆଉ ଆଉ ଓପମା ଆଣିଥିଲୁ ଟିକେ ଓପମା ଦେବେ ଆଉ।
ଉୁଁ।
ଉୁଁ। ଏଇରା ଦେବେ ଏଇରା ଦେଲା ପରେ ତାପରେ ଫେରେ ଏ ଆମର ଫେର ସରିଲା ପରେ ଫେରେ ଚାଲ ପଡିଆକୁ ପ୍ୟାରେଟେ ହବ।
ଉୁଁ ହୁଁ ଖାଲି ଖଟେଇବେ ଖାଲି ତାହେଲେ ଆଉ।
ହୁଁ ପ୍ୟାରେଟ ହବ ପ୍ୟାରୋଡ ପ୍ୟାରେଟ କେତେ ହବ? କହିଲୁ ସେ ଆଠଟାରୁ ଷ୍ଟାର୍ଟ ହବଯେ ପ୍ୟାରେଟ ହଉଛି ଆମର ହଉଛି। ଏଗାରଟା ଯାଏଁ ହବ ତିନି ଘଣ୍ଟା ନ ତିନି ଘଣ୍ଟା ନନଷ୍ଟପ ରଗଡା ପୁରା
ହୁଁ ମାନେ ଯଦି ଭଲ ଯଦି ଭଲ ହବ ବୋଲେ କଣ କରିବୁ?
ଏଇଟା ତତେ ମୁଁ କହୁଛି ଆରଡିସି କ୍ୟାମ୍ପକଥା ତତେ କହୁଛି।
ହଁ।
ମାନେ ଏମିତି ରଗଡା ଡିସି କ୍ୟାମ୍ପରେ
ହଁ।
ଜୁଆ ଜୁଆ ତାପରେ ସୋଇଲା ପରେ ତାପରେ ବାରଟାରେ ସୋଇଲା ପରେ ଏଇ ଯୋଉ ବାରଟାରୁ ଉୁଁ ଆମର ହଉଛି ଗୋଟେନା ସାଢେ ଗୋଟେ। ଆମର ଖା ବାରଟାରୁ ଗୋଟେ ବୋଧେ। ଘଣ୍ଟାଟେ ସରି ଦେଢ ଦେଢଘଣ୍ଟା ଦେଢଘଣ୍ଟା ବୋଧେ।
ହଁ।
ଦେଢଘଣ୍ଟା ତାପରେ ଖାଇବା ପିଇବା ଯିଏ ଗାଧାଗାଧି କରିବା କଥା କରିବ। ଖାଇବା ପିଇବା ଯିଏ ରିଲାସ୍କ ନବା କଥା ରେ ରେଷ୍ଟ ନଉ।
ଉୁଁ।
ଆସିକି ଖାଇ ଖାଇବାହବ ତାପରେ ଖାଇସାଇଲା ପରେ। ଅଁ ଫେର ଏଁ ଆମର ହଉଚି। ପାଠ ପଢାହବ କେତେଟାରୁ କହିଲୁ ଦିଟାରୁ।
ଉୁଁ।
ଦିଟାରୁ ଚାରିଟା ପାଠ ପଢ଼ା।
ଉୁଁ।
ତାପରେ ଫେରେ ରଗୋଡା।
ପାଠବି ପଢା ହଉଥିଲା ଏ ଭିତରେ।
ଅଁ। ଏ ପଢେ ସବୁନା। ଆରେ ଆମର ଯୋଉ ଏନ୍ ସି ସି ଯୋଉ ଆମ ସାର୍ଟିଫିକେଟ୍ ବି ସାର୍ଟିଫିକେଟ୍ ସି ସାର୍ଟିଫିକେଟ୍ ନୁହେଁକି।
ହଁ ହଁ ହଁ
ଆଉ ସେରା ପଢେଇବେନି।
ମାନେ ସାରମାନେ ମାନେ ଏଇଠି ମାନେ ପଢେଇବା ଆସୁଥିଲେ ଏଠିକି।
ଆର୍ମି ଅଫିସର ନାହାନ୍ତି ଆର୍ମି। ଅଫିସର ପରେ ଯୋଉ ଆର୍ମି ଅଫିସର ଯେତିକ ଅଛନ୍ତି ସେମାନେ ପଢ଼େଇବେ।
ହଁ।
ହିନ୍ଦୀରେ ପଢେଇବେ ଇଂଲିଶରେ ପଢେେଇବେ ଦୁଇଟା ଯାକ ମିଶାମିଶି କରି ପଢାଇବେ।
ଓଡିଆ ନଥିଲା।
ନାଁ ନାଁ ସବୁ ହେରା ହିନ୍ଦୀ ହିନ୍ଦୀ ସାରରା ଆମ ଓଡିଆ ଓଡିଆ। ସାର୍ ନୁହଁରେ ସଏ ଆର୍ମି ଅଫିସରରା। ମୋ ଓଡିଆ ଅଛନ୍ତି ସେବି ହିନ୍ଦୀ କହୁଛନ୍ତି।
ହଁ ନିଜ ଭାଷା ତାଙ୍କୁ ଭଲ ଲାଗୁନେହିଁ ବୋଧେ ଆଉ।
ଆଁ।
ନିଜ ଭାଷା ତାଙ୍କୁ ଭଲ ଲାଗୁନେହିଁ ବୋଧେ ଆଉ।
ନାଇଁ ନାଇଁ ଜଣା ନ ପଡିବା କି କଣ କେଜାଣି ସବୁ ହିନ୍ଦୀ କୁହନ୍ତି ସବୁ।
ହୁଁ। ତାପରେ କଣ କରିବ?
ତାପରେ ସଇଲା ପରେ ତାପରେ ଆମର ସାତଟାରେ କେତେଟାଯାଏ ରେଷ୍ଟ।
ହଁ।
ତାପରେ ଏକେ ଦିନ ନନେରହ ହଁ। ତାପରେ ହଉଚି ଫେରେ ପାଠ ପଢା ହବ କେତେଟା କହିଲୁ ସାଢେ ସାତ୍ ଯାଏ ବୋଧେ।
ହୁଁ।
ତାପରେ ଛୁଟି ହେଇକି ଖାଇ ଖାଇବାକୁ ଯିବୁ।
ହୁଁ।
ତତେ ଦିହିପହର୍ ମିଲ୍ ତତେ ଦିପହର ମିଲ୍ ଟା କହିଲିନି ବୋଧେ। ତେବେ ଭା ଖସ କସ ଖାଇବାକୁ। ବଢିଆ ବଢିଆ ଖାଇବାକୁ ଦେବେ ଭାତ ଦେବେ ମାଲପୁଆ ଦେବେ। ଡାଲି ଦେବେ ତ ର ମିକ୍ସି ଭେଜେ ଦେବେ କଦଳୀ ଦେବେ। ଅଣ୍ଡା ଦେବେ କ୍ଷୀରି ହେଇଥିବ କ୍ଷୀରି ଦେବେ।
ହୁଁ।
ଏତିକି ରାତି ମିଲ୍ ଟା ବି ସେମିତି। ପୁରୀ ଫୁରୀ ଦେବେ ସବୁ ସେ ଭାତ ଦେବେ ଡାଲି ଦେବେ ଏରାଏକ ଏରା ସ ସପ୍ତାହକୁ ଦି ଥର ବାକି ଆଇଁଷ ଆଉ। ଗୋଟେ ହଉଛି ଗୋଟେ ଦିନ ମାଂସ ଗୋଟେ ଦିନଏ। ମାଂସ ଆଉ ମାନେଁ ଏଁ।
ଛେଳି ମାଂଶ ଦେଇନାହାନ୍ତି?
ନାଇ ନାଇ ହେଇରା କଣ ଗୋଟେ କୁକୁଡା ମାଂଶ ଦେବେନା।
ହଁ।
ହ ଉ ରଖୁଚି।
ହଁ।